ହ।
ହାଲୋ।
ହାଲୋ।
ହଁ ଜୟଗୁରୁ।
ହଉ ଜୟଗୁରୁ।
ହଉ ହଉ ଆଜି ମୁଁ ମାନେ କହିବି ମାନେ ଆମ ଆଡ଼େ କେମିତି ମାନେ ଖୁଦୁରୁକୁଣୀ କୋଷୁ ଖୁଦରୁକୁୁଣି ଓଷା ଟା କେମିତି ମାନେ ଆମେ ଝିଅ ବଳେ କେମିତି କଣ କରୁଥୁଲୁ ସେଇ ବିଷୟରେ ମୁଁ ମାନେ ଆପଣଙ୍କୁ କହିବି ସେଇ ବିଷୟରେ।
ହଉ ହଉ କୁହନ୍ତୁ?
ହଉ ଏଇ ଯୋଉ ଅ ଆମେ କଣ କହିଲ ହେତେବେଳେ ମାନେ ରାତି ଚାରଟା ରାତିରୁ ଉଠିକି ମାନେ ସବୁ ଝିଅ ମାନେ ସାଙ୍ଗ ହେଇକି ମାନେ ଏ ଏ ସବୁ ଗୋଟ ଟେ ଜାଗାରେ ଏକାଠି ହେଇକି ସବୁ ଠିଆ ହେଇକି ପୁରା ଅନ୍ଧାର ଅନ୍ଧାର ଥିବା ଗୁଟେ ଅ ଆଙ୍କୁଡ଼ି ଧରିକି ସବୁଆଡ଼େ ସମସ୍ତଙ୍କ ବାଡ଼ିରେ ବୁଲିକି ଫୁଲ ତୋଳୁ ହଁ ହଁ। ଏରା ତାପରେ ସେଥିର ଟ୍ରାନ୍ସ ସାଙ୍ଗରେ ମାନେ ନେଇଥିବୁ ଟ୍ରର୍ଚ ବି ନେଇଥିବୁ କାଳେ ରାତିରେ ସାପ ଫାପ କଣ କାମୁଡା କାମୁଡ଼ି କରି ସେଥିପାଇଁ ଟ୍ରଚ ନେଇଥାଉ ଆଉ ସମସ୍ତଙ୍କ ବାରରୁ ଟଗର ଫୁଲ ଟାକୁ ଟିକେ ଆଗେ ମାନେ ଓ ଖୋଜି ଖୋଜିିକା ତୋଳୁ। ଟଗର ଫୁଲରେ କଣ କହିଲେ ହେଥିରେ ମାନେ ଠାକୁରଙ୍କର ମାଳ ଟା ଆମେ ତିଆରି କରିବୁ ନା ସେଇଥିପାଇଁ ଟଗର ଫୁଲ ଟାକୁ ବେଶୀ ଆମେ ଖୋଜୁ। ତାପରେ ମନ୍ଦାର ତାପରେ ଗୋଲାପ ଏମତି ମିଶାମିଶା ସବୁ କରି ତୋଳା ତୋଳି ତୋଳୁ ମାନେ ରାତି ପାହିଯାଏ। ତାପରେ ଆସିକି ଆମେ ସମସ୍ତେ ଝିଅ ଗୋଟେ ଜାଗାଠେ ଏ ଏ ଠିଆ ହେଇକି ଏଇଁ ମୋର ମୋଡ଼ ମିଟିଂ କରୁ। ମାନେ ସମସ୍ତେ କେତବଳେ ଯିବା ମାନେ ପୋଖରୀ ସେତବଳେ ପୋଖରୀରେ ସବୁ ମାନେ ବାଲୁଙ୍ଗା ପୂଜା କରନ୍ତି ତ ଆଉ ସେଥିପାଇଁ ସମସ୍ତେ ସାଙ୍ଗ ହେଇକି ବାଲୁଙ୍ଗା ପୂଜା କରିବା ପାଇଁ ଗୋଟେ ଜାଗାରେ ଠିଆ ହେଇକି କଥା ହେଇକି ସମସ୍ତେ ଆସିବେ ସେଇ ଜାଗାକୁ ସାଙ୍ଗ ହେଇକି ମାନେ ପୋଖରିକି ଯାଉ। ସେଠୁ ବାଟେରେ ମାନେ ଗଲା ବେଳେ ଠାକୁରଙ୍କର ଅଁ ଭାଲୁକାଣୀ ମାନେ କ ଖୁଦୁରୁକୁଣି ଠାକୁରଙ୍କର କଣ ଦାନ୍ତ କାଠି ଗୋଟେ ସେ କି ଗଛ ଗୋଟେ ଥାଏ ଲଟା ଭଳିଆ। ସେଥିରୁ ନଅ ଖଣ୍ଡ ଦାନ୍ତ କାଠି ଆମେ ଭାଙ୍ଗିକି ନେଇଥାଉ। ତାପରେ ଠାକୁରଙ୍କର ବି କଳା। ଆଉ ଯୋଉ ସିଜୁ ପତ୍ରରେ ଗୋଟେ କଣ କଳା ଏଟା ତିଆରି କରିକି ମାନେ କିଣା କଳା ନିୟୁନୁ। ସେଟା ହୋଉଚି ଜଡା ତେଲ ମାରିକି ଗୋଟେ କଳା ମାନେ ତିଆରି କରୁ ସେଇ କଳା ଟା ନେଇକି ଯାଉ। ଆଉ ହୋଉଚି ଉ ସିନ୍ଦୁର ନିଉ ଆଉ ଠାକୁରଙ୍କ ପାଇଁ ଭୋଗ କରିବା ପାଇଁ ସବୁ କଦଳୀ ଫଦଳୀ ସବୁ କଥା ନେଇକି ଯାଁଉ। ତାପରେ ହୋଉଚି ପତ୍ର ହୋଉଚି ନିଉ ଯୋଉ କି ପତ୍ର ଗୋଟେ ଜହ୍ନି ପତ୍ର ନା କି ପତ୍ର ଗୋଟେ ଏମିତି ସାଙ୍ଗରେ ନେଇକି ଯାଇଥାଉ। ତାପରେ ସବୁ ଝିଆ ଏକା ବେଳେ ପୋଖରୀରେ ଯାଇକିନି ମୁଣ୍ଡ ଧୋଇକି ଗାଧେଇକି ପୁରା ମୁଣ୍ଡ ଟା ଆଗେ ଆଗେ ମାନେ ଗାଧେଇକି ମୁଣ୍ଡ ଟାକୁ ଧୋଇ ଦେଇକି ଆସିକି ମାଟି କାଦୁଅ ଯୋଉ ବାଲି ମିଶା ମାଟି ଆଣି ମେଁଚେ ଖଣ୍ଡେ ହେଟୁ ପୋଖଡି ହୁଡାରେ ଗୋଟେ ବଡ ଚୋଉଁରା ଭଳିଆ କରୁ ତାପରେ ତା ଚାରିପଟ ଆଙ୍କ ସେ ଯୋଉ ଠାକୁରଙ୍କର ପାଇଁ ନେଇଥିବ ଦାନ୍ତ ହାଟି ସବୁ ହେଟି ଗେଞୁ। ଫୁଲ ଆ ତାପରେ ଯୋଉ ସିନ୍ଦୁର ଫିନ୍ଦୁର ସବୁ ସେ ଯୋଉ ଦାନ୍ତ କାଠି ଇଏରେ ମାରୁଁ ତାପରେ ଉଁ ସମସ୍ତେ ଏକାଥରେ ଇଏ ଯୋଉ ଫୁଲ ଫୁଲ ସଜେଇକି ଭୋଗ ଦେଇକି ତାକୁ ପୁଣି ଆଞ୍ଜୁଳା ପାଣି ଦେଇକି ସମସ୍ତେ ସାତ ସାତ ଥର ନେଖା ଆଞ୍ଜୁଳା ପାଣି ଦେଇକି ତାକୁ ବନ୍ଦାଉ। ତାପରେ ବନ୍ଦେଇ ସାରିଲା ପରେ ଆମେ ଆମର ଘରୁକୁ ଆସିକି ତାପରେ ନିଜେ ଘରେ ଯାହା ଯ ଯାହା କରିକି ମା ଅରୁଆ ତ ଖାଇନି। ସମସ୍ତେ ଅରୁଆ ଖାଁଉ ତାପରେ ହୋଉଚି ଦଶ୍ ଦଶଟା ଏଗାରଟା ବେଳକୁ ସମସ୍ତେ ପୁଣି ଯାଇକି ଯୋଉଠି ମାନେ ଉସା କରିଥାଉଁ ଯୋଉ ଠାକୁର ଅ ମାନେ ମୂର୍ତ୍ତି କଥା ସେଇଠି ସମସ୍ତେ ମାନେ ସାଙ୍ଗ ହେଇକି ଏଁ ଠାକୁରଙ୍କର ସବୁ କାମ ଫୁଲ ଫୁଲ ସଜା କିଏ ହାର ଗୁନ୍ଥି ବ ଅ ଏମିତି ସବୁ ମାନେ ଭାଗ ଭାଗ ହେଇଥାଏ ମାନେ କିଏ କଣ କରିବ ସମସ୍ତେ ହାଟି ବସିକି ସବୁ କରଁଉ। ଆଉ ହୋଉଚି ତାପରେ କରି ସାରିଲା ପରେ ସିଏ ହୋଉଚି ତାକୁ ସଜାସଜି ନିଜେ କରଁଉ ସବୁ ଲାଇଟ୍ ଟି ଫାଇଟ୍ ଲଗାଉ ତାପରେ ଲିଚୁ ଫିଚୁ ସବୁ ଟାଙ୍ଗୁ ତାପରେ ଫୁଣି ସେଠି ପୁଣି ଠାକୁରଙ୍କୁ କଇଦେଲେ ତାଙ୍କର ମାନେ ଥିନ୍ ତାଙ୍କର ମୁହଁ ଖୋଲା ହେଇନି ତ ଖୋଲା ହବ। ଖୋଲା ହେଲା ପରେ ତାଙ୍କୁ ଫୁଣି ପୂଜା ଯୋଉ କରିବୁ ପ୍ର ପ୍ରଥମ ସକାଳ ପୂଜାଟା ଦଶଟା ଏଗାରଟା ସୁଧା ଯୋଉ ପୂଜାଟା ହବ ସେଟି କରଉ ପୂଜା କରଉ ତା ପୂଜା କରିକି ପୁଣି ଘରକୁ ଆସୁ। ଆଉ ହୋଉଚି କରିସାରିଲା ପରେ ତାପରେ ଘରେ ଆସିକି ଖିଆ ଅରୁଆ ଫରୁଆ ଯିଏ ଖାଇବେ ଯିଏ ଯାହା ଖାଇବେ ତାଙ୍କର ଖାଇବେ। ଖାଇକିଣି ପୁଣି ସନ୍ଧ୍ୟା ଏଳକୁ ସନ୍ଧ୍ୟା ପୂଜାଟା ହୁଏ ସନ୍ଧ୍ୟା ପୂଜାଟା ଟିକେ ଏ ଭଳିଆ ବଡ ଆକାରରେ ଟିକେ ହୁଏ, କୀର୍ତ୍ତନ ଫିର୍ତ୍ତନ ହୁଏ ଆଉ ହଉଚି ଯଉ ସମସ୍ତେ ଭୋ ମାନେ ଭୋଗ ରାଗ ସବୁ ମାନେ ନେ ନେଇଥାନ୍ତି। ହେଠି ବହୁତ ବହୁତ ଲୋକମାନେ ଲୋଗ ସମସ୍ତିଙ୍କିତ ଭୋଗ ଦିଆହେଇଚି, ସେଥିପାଇଁ ବଡ ଆ ବଡ ଜାଗାରେ ଭୋଗ, ନଡ଼ିଆ, କଦଳି, ସେଉ ବୁନ୍ଦି ହେରିକା ସବୁ କଟା ହୁଏ, ଠାକୁରଙ୍କର ପୁଣି ଖଇ ଇ ଖଇ ଭୋଗଟା ମେନ୍ ଠାକୁରଙ୍କର, ଠାକୁରଙ୍କର ଭୋଗଟା ଖଇ ଭୋଗଟା ହୁଏ। ତାପରେ ହଉଚି
ହଉ ଶୁଣ, ମୁଁ ଆମ ଆଡେ କେମିତି କରାଯାଏ ମୁଁ କହୁଚି ତମ ଆଡେତ ମୁଁ ଶୁଣିନି, ଆମ ଆଡ କଥାଟା ଶୁଣ ଯଉ ଆମେ ଝିଅ ଦିନିଆ ସେଇ ଚାରିଟା ରାତିରୁ ଉଠିବୁ, ଉଠିକି ଆଗ ଶଙ୍ଖଟା ଫୁଙ୍କିଦମୁଁ ଶଙ୍ଖଟା ଫୁଙ୍କିଦେନେ ସବୁ ଯିଏ ଯୋଉ ଝିଅ ଗୁରାକ ଅଳସେଇ ଯଉ ଟିକେ ଅଳସୁଆ ଟାଇପ୍ ର ଯଉ ଝିଅରା ସିଏ ଉଠି ପାରନ୍ତିନି ଚାରଟାରୁ, ସିଏ ଶଙ୍ଖ ଟା ଶବ୍ଦରେ ଉଠି ପଡନ୍ତି, ଦଶ ବାରଟା ଝି ଝିଅ ସବୁ ଏକାଠି ହମୁଁ, ଏକାଠି ହେଇକି ଶଙ୍ଖ ଫୁଙ୍କା ହବ ହୁଳୁ ହୁଳିଟେ ପଡିବ ସେଠୁ ବୋଝ ଧରିକି, ଆମର ସବୁ ମାଜି ବୋଝ ସେ ବୋଝ ଧରିକି ଆମେ ଫୁଲ ତୋଳି ଜିମୁଁ। ଆମେ ଫୁଲ ତୋଳି ଯାଉଁଯେ, ଘର ବାରି ଭିତରୁ ନୁହଁ ଆମର ନଦୀ ପାର ହେଇକି ଗୋଟେ ତଇଲା, ତଇଲାକୁୁ ଆମେ ପଳେଇମୁଁ। ସେଇ ତଇଲାରେ ବିଭିନ୍ନ ପ୍ରକାର ଫୁଲ, ମଣ୍ଡା ଫୁଲ ସେ ଯଉ ବାଘନଟି ଫୁଲ ଆଉ ଉଁ ଯଉ ବିଭିନ୍ନ ପ୍ରକାରର ଫୁଲ ଆଉ, ସେ ଫୁଲର ନାଁଟା ମନେ ପଡୁନି ସେଠୁ ମ ମଙ୍ଗୁଳିଆ ଫୁଲ ଏମିତି ସବୁ ଫୁଲ ଦି ବୋଝ ତୋଳିବୁ, ବେଲପତ୍ର ଗୋଟେ ବୋଝ ତୋଳିବୁ ତୋଳିକି ହେଠୁ ଆସିମୁଁ, ଫୁଲ ତା ଥୋଇମୁଁ, ଠାକୁରଙ୍କ ଘରେ ଥୋଇବୁ ଥୋଇକି ସବୁ ଝିଅ ମାନେ ବାହାରିମୁଁ ଗାଧେଇବାକୁ ଆଉ ନୁଖୁରା ହଳଦୀ ନମୁଁ ସେଠୁ ମକା ଚଅଁର ନମୁଁ, କାକୁଡି ପତ୍ର ନମୁଁ ଅପମାରକୁଆ ଦାନ୍ତକାଠି ନମୁଁ ଆଉ ହରଗଉରା ଫୁଲ ନମୁଁ। ଏଇ ସବୁ ବାଲୁକା ପୂଜା ହବ। ବାଲୁକା ପୂଜା ସାରିକି, ଗାଧେଇକି, ବାଲୁକା ପୂଜା କରିକି, ଜଳ ନାଗୁଣିକି ପାଣି ଦିଆହବ, ଗ୍ରାମ ଦେବତିକି ଫୁଲ ପାଣି ଦମୁଁ, ଏମିତି ଦେଇ କିନା ଆସିବୁ। ଆସିକିନା ଆମେ ହେଠୁ ଭୋଗ ଆମର ଠାକୁର ମାଙ୍କ କତିରେ ଭୋଗଟା ନାଗିବ। ନାଗିନେ, ହେଟୁ କଣ କରିବୁ ନା ସେ ଭୋଗ ନଗାହବ, ଖା ପିଅ ଅରୁଆ ଫରୁଆ ଖାଇକି ଆମେ ରହିବୁ, ପୁଣି ଟା ବେଳକୁ ଆରମ୍ଭ ହବ, ଆରମ୍ଭ ହେଇକି, ସଜାସଜି ମାଆଙ୍କୁ ସବୁ କରିକି ଯିମୁଁ ସବୁ ସାତଟା ଝିଅ କଳସ ବୁଡେଇବେ, ସାତ ଜଣ ଯାଙ୍କ ଝିଅ। କଳସ ବୁଡେଇକି, ଗ୍ରା ଗ୍ରାମ ଦେବତିକି ପୁଣି ପାଣି ଫୁଲ ଦିଆହବ ଜଳ ନା ଗୁଣିକି ପାଣି ଫୁଲ ଦିଆହବ। ବାଜା ବାଜିକିନା କଳସ ବୁଡେଇକି ଆଣିବୁ। ଆଣିକି ଥାପନା କରିମୁ ମାଆଙ୍କ ପାଖରେ। ହେଠୁ ପୂଜା ଅର୍ଚ୍ଚନା ବହୁତ ହବ। ଫୁଲ ଆମ ଧଣ୍ଡିଚିଆ ଗଛରେ ଫୁଲ ଲଗା ହବ। ହେଟୁ ଉଁ ଗାଁ ରେ ସବୁ ଭୋଗ ବଣ୍ଟା ହବ ପୂଜା ସରିବ ବହି ପଢା ହବ। ଭୋଗ ନାଗିବ ଘର ମାନଙ୍କୁ ସବୁ ଭୋଗ ମେଞ୍ଚାଏ ମେଞ୍ଚାଏ ଦେବେ। ସେଇ ନଡିଆ କଦଳୀ ଖଇ ଦହି ଛେନ ଛେନା କ୍ଷୀର ନ ଏଇଭଳିଆ ଫଳମୂଳ ସବୁ ମାଆଙ୍କ ପାଖରେ ଭୋଗ ହବ। ସେ ଦଳା ଭୋଗ ଗୋଟେ ହବ ଶୁଖିଲା ଭୋଗ ଗୋଟେ ହବ। ଆଉ ଦଳା ଭୋଗ ଟା ସବୁ ରୋଷେଇତିି ଆଣି ମାନେ ନେ ବେ ଘରୁକୁ ଶୁଖିଲା ଭୋଗ ସବୁ ସେଇ ଯୋଉ ଦାଣ୍ଡରେ ଯୋଉ ଲୋକ ଥିବେ ତାଙ୍କୁ ଦିଆହବ ଏ ଭୋଗରୁ ସେ ଭୋଗରୁ। ଏମିତି ପୂଜା ପର୍ବାଣୀ ମାଙ୍କର ବହୁତ ସୁଧଳ ଭାବରେ କରିକି ସେଦିନ ରାତି ପାଇବ ରାତି ହବ ଘରକୁ ଯୀମୁ। ସକାଳୁ ପୁଣି ଫୁଲ ତୋଳା ହବ। ଆମର ନଈରେ ସେ ସେତେ ଯୋଉ ବେଲପତ୍ର ଫୁଲ ନଈରେ ଭସାଣିଆ ହବ। ଆମେ ଯୋଉ ଫୁଲ ପକେଇ ଯିମୁ ଖଇ ବିଞ୍ଚି ବିଞ୍ଚି ଗୀତ ବୋଲି ବୋଲି ଫୁଲ ଟାକୁ ନଦୀରେ ଭସେଇ ଦୋଉଁକୁ। ବେଲପତ୍ର ଆଉ ପୁଣି ମାଙ୍କୁ ତାଙ୍କ ଜେଗାରେ ସେ ମା ରହିଲେ ଚାରିପାଳିଯା। ଏଇଭଳିଆ ଆମର ଉତ୍ସବ ହୁଏ। ତମର ଆଉ ଆଠୁ କଣ ଉନ୍ନତରେ କର କି?
ଏଇ ଯୋଉ ହଁ କଣ କହିଲେ ସେତେବେଳେ ମୁଁ ତ ଆମେ ଛୋଟ ଛୋଟ ହେଇଥିଲୁ ଆମେ ଏତେ ଜାଣୁ ମୁଁ ଯାହା ଶୁଣିଛି। ସେତେବେଳେ କାଳେ ଆସନ୍ତି ସବୁ ମାନେ ଠାକୁର ମାନେ ଭାଲୁକାଣି କୁହନ୍ତି ଭାଲୁକାଣି ଯିଏ ମାନେ ଜଣେ ଝିଅ କିଏ ତାଙ୍କ ଭିତରୁ ଯାହାର ମନ ହବ ଇଚ୍ଛା ହବ। ସେ ଯାଇ ଠାକୁରଙ୍କ ପାଖରେ ଚୁଟି ମକୁଳା କରି କଣ କାଳେ ଝୁଲନ୍ତି। ସିଏ ମାଏ କିଛି ସମୟ ଝୁଲିଲା ପରେ ସେ ଠାକୁର ତାଙ୍କଠାଇଁ ଆସନ୍ତି ଠାକୁର ଆସନ୍ତି ଯେହେତୁ ସିଏ ହେଠୁ ସମସ୍ତେ କହିବେ ଏଇ ଠାକୁର ଆସିଲେ ଠାକୁର ଆସିଲେ ସମସ୍ତେ ପୁରା ଏଖାଡି ହେଇକି କଣ ସୋ ଯୋଉ ସଳିତାରେ ଗୁଆ ଘିଅରେ ବୁଡେଇକି ସଳିତା ଲଗେଇକି ତାଙ୍କୁ ମାନେ ଦେବେ ହେଲେ ଏମାନେ ତାଙ୍କୁ ଦେବେ କେମିତି ପାଟିରେ ଦିଅନ୍ତି କଣ ଜାଣିନି ଖାଲି ଶୁଣିଛି ତ। କୁହନ୍ତି ସବୁ ଠାକୁର ଆସନ୍ତି ସେତେବେଳେ ଭାଲୁକାଣୀ ଓସା କଲେ ସେତେବେଳେ ଠାକୁର ଲାଗନ୍ତି ଏବେ ଆଉ ଲାଗୁନାହାନ୍ତି। ଆଉ ସଳିତା ଦେବେ ଯେମିତି ସଳିତା ଦେବେ ସିଏ ହେଠୁ ଠାକୁର ପୁରା ପଳେଇବେ ସେ ପୁରା ଚେତା ବୁଡିଯିବେ ସେ ସେ ଫେରେ ପଳେଇବେ। ମୁଁ ଏଇରା ଶୁଣିଥିଲି ଆମ ଆମେ ଯେତେବେଳେ ଭାଲୁ କାଣି ଓସା କରୁ ସେମାନେ ସବୁ କୁହନ୍ତି କହ ତମେ ତ କରୁଛ କାଇଁ ଠା କୁର ଆସୁନାହିଁ। କିନ୍ତୁ ଆ ସେତେବେଳେ ମୋ ପିଇସି ମାନେ ଯୋଉମାନେ କରନ୍ତି ସେମାନେ କହୁଥିଲେ ଆମେ କଲାବେଳେ ଆମର କୁର ସବୁ ଆସନ୍ତି। ସଳିତା ମାନେ ଠାକୁରଙ୍କର ଗୁଆ ଘିଆ ସଳିତା ସେମାନେ ପାଇବା ପାଇଁ ସେ ପୁରା ମଣିଷଠାଇଁ ଆସନ୍ତି କାଳେ। ମୁଁ ସେଇରା ଶୁଣିଥିଲି। ମୁଁ କଇଲି କିଏ ଖୁଡିରେ ରୁମାଲ ମୁଁ କଇଲି ଦେଖିବା। ଏଇ ଯୋଟା ଆପଣ କହିଲେ ଯେ ଆମର ଏମିତିମିତି କର। ମୁଁ କହିଲି ସେତେବେଳେ କାଇ ଠାକୁରଙ୍କ ଆସିବାଟା କାଇଁ। କହିଲେନି ତ
ଶୁଣ ମୁଁ କହୁଛି। ଆମର ଶେଷ ପାଳି ଦିନ ଶେଷ ପାଳି ଦିନ ଦେହୁରୀ ଆସିବ। ଏକୋଇଶଟା କୁଢି ଦବ। ତାର ଯୋଉ ଦି ବାହୁରୁ ବ୍ଲେଡ଼ରେ କାଟିକି ରକ୍ତ ବଳି ଦବ। ତାର ଉ ଛାତିକୁ ବଥଟା ଚିରିକିନା ରକ୍ତ ବଳି ଦବ। ତାର ଦି ଜଙ୍ଘରୁ ରକ୍ତ ବଳିି ଦେବ। ଏକୋ ଏକୋଇଶଟା ବଳିତା ଜଳୁଥିବା ପାଟି ରେ ଗେଁ ଉତେରେଇବ। ଆଉ ସେଇଠୁ କୁହାଟ ମାରିବ ଯେ ସେଇଠୁ ମା ପ୍ରସ୍ନ ସାନ ହେବେ। କଣ ସାଉ ଭଦ୍ର ଲୋକ ସବୁ ବଡ ବଡ ଲୋକମାନେ ମାଙ୍କୁ ଜଣାଣ କରିବେ। ମା ଏବର୍ଷ କେମିତି କଣ ଏଇସା ଆମ ଗାଁ ସୁରକ୍ଷା ରହିବ କି ନାହିଁ! ତୁ ଦୟା କରିକି ଟିକେ କହ। ସେଇ କୁ ମା ସେଇଠୁ ଆସି ଏ ଦେହୁରି ଗାତରେ ବେତ ବୁଲେଇକି ସିଏ ମା ସବୁ ଗୋଟି ଗୋଟି କରିକି କହିବେ। କହିବେ ଦେବ ଦିଗକୁ ଆଖୁ କରିବ ସେଇ ଦିଗରେ ଆଖୁ ହବନି। ମାସ ବତେଇ ଦିଅନ୍ତି। ଆଉ ତମେ କଣ କହୁଛ କୁହ।
ଓହଉ ହଉ ହଉ ମୁଁ ରହୁଛି ଆଉ ପରେ ଟିକେ କଥା ହେବି ଆଉ।
ହଉ ହଉ ହଉ।
ହଉ ଜୟ ଗୁରୁ।
ଜୟ ଗୁରୁ। ସାଇ ଲାଗେ। ସଇଲା ବାହ ଘରଟା ଦଶ ମିନିଟ।